ହଁ।
କଣ କରୁଛନ୍ତି?
କିଛି ନାହିଁ ବସିଛି ତମେ?
ମୁଁ ବି ସେଇ ବସିଛି ଆଉ ଆଉ ଦେହ କେମିତି ଅଛି?
ଠିକ୍ ଠାକ୍ ତମର?
ମୁଁ ଭଲ କଣ ମୋର ଟିକେ ଏଇଖଣା ଏ ଦେହ ଖରାପ ଥିଲା ମାନେ ଟିକେ ଜ୍ୱର ହେଇଯାଇଥିଲା ଜର ଯାଇ ବ୍ଲଡ଼ ଟେଷ୍ଟ କଲିକି ଆସିଲା ଟାଇଫଏଡ୍।
ଆରେ ଭଲ ଅଛ ଏବେ?
ଭଲ ଅଛି କଣ ଆଉ ଟାଇଫଏଡ୍ ଜର ଭଲ କଣ ଆ
ଆରେ ଭଲ ହେଲଣି କି ନାହିଁ ସେଟା ପଚାରୁଛି?
ଟାଇଫଏଡ୍ ଜର ହେଲେ ଭଲ ତ ହେଇନି ଏଇ ଆଜି ଟେଷ୍ଟ କଲି ଭଲ କେମିତି ଆସି
ଓ ସେଟା ମୁଁ କେମିତି ଜାଣିବି ତମେ କେବେ ଟେଷ୍ଟ କରେଇଥିଲ?
ମୁଁ କହିଲି ଆଜି ଆମ ଘରେ ଟେଷ୍ଟ ହୁଏ ବା।
ଓହୋ ଆଉ ମେଡିକାଲ ଯାଇନ?
ନା ନା ନିଜେ ଆମ ଘରେ ଗୋଟେ ଛୁଞ୍ଚି ଥିଲା ଫୁଟେଇ ଦେଇକି ନେଇକି ଦେଖିଦେଲି ହେଇଗଲା।
ସୋ ବକ୍ବାସ୍।
ଆଚ୍ଛା ଆଚ୍ଛା ଶୁଣ ଶୁଣ ଆଉ ଆପଣଙ୍କ ଘରେ ସବୁ କେମିତି ଅଛନ୍ତି?
ହୁଁ ଭଲ ସତରେ ହେଇଛି ଜର କି ନାଇଁ ମିଛରେ କହୁଛ?
ସତରେ ହେଇଛି ଆପଣଙ୍କୁ ଲାଗୁନି ନା ମତେ ଜର ହେଇଛି ବୋଲି?
ମୁଁ କେମିତି ଜାଣିବି ମୁଁ ଥୋଡି ଦେଖୁଛି।
କଥାବାର୍ତ୍ତାରୁ ଜାଣିପାରନି ଜଣେ ପେସେଣ୍ଟ ର ଆଉ ଜଣେ ଭଲ ମଣିଷର। ଆଚ୍ଛା ନାଇଁ ମତେ ପ୍ରକୃତରେ ଟାଇଫଏଡ ଜର ହେଇଛି ହେଲେ ମୁଁ ମାନେ ନାଁ କିଛି ସିଏ ଯିଏ ଜର କି ଯାହା ହଉ ମୁଁ ଯୋଉଭଳିଆ ସେଇ ଭଳିଆ।
କାଇଁ କଣ କି ତମେ ଏମତି ଭଗବାନ ନା କଣ?
ନାଇଁ ନାଇଁ ମେନ୍ ହେଲା ଆମର ଫିଟ୍ ନେ ବଡିର ଫିଟ୍ନେସ୍ ଉପରେ ଆମର ଉଁ ଉଁ ଥାଏ କାର୍ଯ୍ୟମର ଯେତେ ଜର ହେ ଇଥିଲେ ବି ମୁଁ ଗାଧେଇ ଆଉ ରନିଂ କେବେ ବନ୍ଦ କରେ ନା ବୁଝିଲେ?
ଓ ଭେରି ଗୁଡ଼୍। ଭଲ ଭଲ।
ଆମେ ଡିଫେନ୍ସ ଷ୍ଟୁଡେନ୍ଥ ବୁଝିଲେ।
ହଉ ଏନସି ସି ବଗେରା ରଖିଛ କି?
ଏନ୍ ସି ସି ଆମ କଲେଜ୍ ରେ ନାହିଁ ଆମ ସ୍କୁଲ୍ ରେ ବି ନଥିଲା ସେଥିପାଇଁ କିନ୍ତୁ ଏନ୍ ସି ସି ର କାମ ସବୁ ମୁଁ ଜାଣିଛି। ଡିଲ୍ ଫିଲ୍ ସବୁ ନିଜେ ସକାଳୁ ସେ ରନିଂ କଲାବେଳେ ମୁଁ ସବୁ କରେ।
ଆଉ ଭଲ ଭଲ ଫିଟ୍ ରହିବା ଭଲ ନା?
ଫିଟ୍ ରହ ସବୁଠାରୁ ବୋହୁତ ବଢିଆ ହେଲେ ଫିଟ୍ ରହିକି ବି ମତେ ଏତେ ଜର ହେଇଗଲା।
ହଁ ତ ହୁଅନ୍ତାନି ନା କଣ ଯିଏ ଫିଟ୍ ରହିବ ତାକୁ ଆଉ କିଛି ଦେହ ଖରାପ ହବନି।
ଯାହା ବି ହେଲେ ମଣିଷ ନା ମଣିଷ ଜୀବନ ମାନେ ଏୟା।
ହୁଁ। ଯାହା ହୋଉ ଫାଷ୍ଟ ଗୋଟେ ପୁଅଟା ସହିତ ଏବେ କଥା ହେଲି ଯେ ଟିକେ ଇଣ୍ଟ୍ରେଷ୍ଟିଙ୍ଗ ଲାଗିଲା ଆଉ ତମର ଗୋଟେ କିଏ ସାଙ୍ଗ ଗୋଟେ ନମ୍ବର୍ ଦେଇଥିଲା ସେ କ
ଅ ଓ ବିଷ୍ଣୁ ବିଷ୍ଣୁ ହୁଏତ ତା ନାଁ।
ବାଦସା ଲେଖିଛି ତା ନା ବାଦସା?
ହଁ ହଁ ବୋ ଭ ହଁ ଠିକ୍ କଥା କହିଲେ ଆପଣ ତାଙ୍କ ନାଁ ବାସ୍ତା।
ବାଦଶା ଏ ବାବାରେ ବାସ୍ତା କି ନାଁ ଦିଏ?
ଆରେ ସେ ବାଦଶା ଫିଲ୍ମ କରିଥିଲେ ଯୋଉ ଶାରୁଖାନ୍ ର ନାଇଁ ଆପଣ ଦେଖିନହାନ୍ତି ବୋଧେ?
ସିଏ କରିଥିଲା?
ନାଇଁ ନାଇଁ ସେ ଫିଲ୍ମରେ କରିବାକୁ ଫର୍ମ ଫର୍ ଫିଲ୍ଅପ୍ କରିଥିଲେ ହେଲା ସେ ରିଜେକ୍ଟ କରିଦେଲେ।
ଓ ହୋ।
ଏ ସେଇଥିପାଇଁ ସେ ଦିନଠାରୁୁ ସେ ଗୋଟେ ରଖିଦେଇଛି ବାଛା ଆଉ।
ହଁ।
ହଁ ଆପଣ କଣ ଖାଇଥିଲେ ଆଜି?
ହୁଁ ପିଠା ଖାଇଥିଲି।
ପିଠା ଆପଣ ନିଜେ ବନେଇଥିଲେ ନା ପର ପିଠା ଖାଇଥିଲେ?
ପରପିଠା କେମିତି ଖାଇବି ପରପିଠା ହ୍ୱାଟ୍ ଡୁ ୟୁ ମୀନ୍ ବାଏ ସରି। ତମେ ପରପିଠାରୁ କଣ ବୁଝ?
ଆପଣ ଯେମିତି ରୁଟି ଖାଆନ୍ତି ପର ଅଟା ଖାଆନ୍ତି ସେଇଭଳିଆ ପିଠା ଖାଆନ୍ତି ପର ପିଠା ଖାଆନ୍ତି ମୁଁ ହିସାବରେ ମୁଇଆକୁ ଏୟା କୁହେ।
ଏମିତି କୁହାଯାଏନି ପୁଅ ଶୁଣ କୁହାଯାଏ ନିଜେ ବନେଇଥିଲେ ୟା ଫିର୍ ଘରେ ବନେଇଥିଲେ ପର କେମିତି ହବ ସେଟା।
ତାର ପର ଲାଗିଥାଏ ମୁଁ ବନ ବନେଇଲା ବେଳେ ତା ସେପ୍ ଦେଇକି ବନାଏ।
ତୁ ବକବାସ୍।
ଆଉ ଆପଣଙ୍କ ଘରେ ସବୁ କଣ କରୁଛନ୍ତି?
କଣ କରୁଥିବେ ମୁଁ ଏପଟେ ଅଛି ମୁଁ ଜାଣିନି ମୁଁ ତ ଏଠି କଲ ରେ କଥା ହଉଛି।
ଆପଣଙ୍କ ଘର ସବୁ କଣ କରୁଥିବେ ରାତିହେଲାଣି ଘ ଘରେ ଯାହା ବି ହେଲେ ସବୁ ବସିଥିବେ ଏଇନା କଣ ରା ରାତିରେ ଯାଇଁକି କୁଆଡେ ଯାଇଥିବେ ନା କଣ?
ହଁ ଯାଇଥିବେ ଯଦି ଯାଇଥିବେ ସେଟା ମୁଁ କେମିତି ଜାଣିବି ମୁଁ ଏପଟେ ରୁମ୍ ରେ ଅଛି ମୋର ବସ୍
ଆଚ୍ଛା। ଆପଣଙ୍କ ଫ୍ୟାମିଲି? ଫ୍ୟାମିଲି ମେମ୍ବର୍ ବିଷୟରେ କିଛି କହିବେ କି କେତେ ଜଣ କଣ?
ଉଁ ଜଏଣ୍ଟ ଫ୍ୟାମିଲି ମୋର ଗୋଟେ ଦିଦି। ହୁଁ ଆଉ ବଡ ବାପା ତାଙ୍କର ରହୁଛନ୍ତି ଆଉ।
ଆଚ୍ଛା ତାହେଲେ ଆପଣ ମୋର ଦିଦି ଆଉ।
ୟେଏସ୍ ତ ମୁଠୁ ସାନ ନା।
ନାଇଁ ନାଇଁ ସାନ ନୁ ମୁଁ ବୟସରେ କମ୍।
କ୍ୟଣ?
ମୁଁ ସାନ ନିଏ ଆପଣଙ୍କ ଠାରୁ ବୋହୁତ୍ ଛୋଟ।
ହଁ -ହଁ। ମୁଣ୍ଡର ବୋଧେ ଟିକେ ଟିକେ ଢିଲା ଅଛି ନା?
ମୁଣ୍ଡ ଢିଲା ନାଇଁ ଟାଇରି ଅଧିକ ହେଇଯାଇ ତ ସେଥିପାଇଁ ଟିକେ।
ଅଧିକ ଗପି ଦୋଉଛ।
ଢିଲା, ଢିଲା କରିବା ପାଇଁଁ ମୁଁ ତାକୁ ଚେଷ୍ଟା କରୁଛି।
ଛାଡ ଆ ପାଠ ପଢା ବିଷୟରେ କୁହ ପ୍ଲସ୍ ଟୁ ତମର କଣ ଥିଲା ସବୁ ସବଜେକ୍ଟ୍?
ପ୍ଲସ୍ ଟୁ ରେ ଆମର ତ ଇଂଲିଶ ଓଡିଆ ସେଇଟା କ
ସେଟା ମୁଁ ଜାଣିଛି କମ୍ବିନେସନ୍ କଁ ରଖିଥିଲ କୁହ?
ମୋର ଥିଲା ପଲିଟିକାଲ ସାଇନ୍ସି, ହିଷ୍ଟ୍ରି।
ହୋଉନି ପାଠ ପଢିକି ସେଇଥି ଏମିତି ହୋଉଛି ଆଉ, ହଁ ଆଉ
ନାଇଁ ନାଇଁ ଇ-ଇ-ଇଏ ଯୋଉ ଆମର ଇତିହାସ ଟା ମୋର ଟୋଟାଲ୍ ହୁଏ ନା ବେକାର ମତେ ବହି ଖେଲ୍ ଖୋଲ ବି ମୁଁ ଶୋଇପଡ଼ିବୁ ପଢ଼େନା।
ଆଉ କଁ ଥିଲା?
ଆଉ ଥିଲା ଆମର ଏଜୁକେସନ୍ ତାପରେ ଅ ଅଫ୍ ସ୍ନାନ୍ ଓଡ଼ିଆ ଇଚ୍ଛା ଯୋଉ ଦିନ ଓଡିଆ।
ଟେରେନ୍ସା କଲେଜ୍ ବିଷୟରେ ଜାଣ୍ ଛୁ କି ନାଇଁ।
ହଁ ଜାଣିଛି ରେବେଶା କଲେଜ୍ ଜାଣିନି।
ସେଆ ରେଭେନ୍ସା ବିସ୍
ଆଚ୍ଛା ଆପଣଙ୍କୁ ଗୋଟେ କୋଶ୍ଚିନ୍ ପଚାରି ରେଭେନ୍ସା କଲେଜ୍ ଉପରେ ଗୋଟେ କୋଶ୍ଚିନ୍ ପଚାରିବି।
ପଚାର।
ହେଟା କେବେ ତ ହେଇଥିଲା ହେଟା ମୁଁ ପଚାରିବିନି କାଇନା ମୋର ବି ଭଲସେ ମନ ନାହିଁ ହେଲା।
ହୁଁ ଉଁ।
ସେଟା କାହାଙ୍କ ନାମ ଅନୁସାଇ ରେଭେନ୍ସା କଲେଜ୍ ନାଁ ଟା ରେଭେନ୍ସା ରଖାଯାଇଥିଲା।
ଚିନ୍ତା ହିଁ ଆସିବ ଜାଣ୍ ଆଣିଥିଲି, ଓଭିସୋଲି ଟି ରେଭେନ୍ସା। ତାଙ୍କ ନାଁ ରେ ହେଇଥିଲା। ସିଏ ମୁଁ ଜାଣିଛ ନା ସେ ମଁ ପୂର୍ବ ପୁରୁଷରୁ ଜଣେଇଥିଲେ ବୋଲି।
ଓ ହଁ -ହଁ -ହଁ ଆପଣଙ୍କ କଣ ହେଇକି ବେଶି।
ସିଏ ମୋ ପରଦାଦା ଏବେ।
କିଏ ଓଡିଆରେ କହୁନାହାନ୍ତି ମୁଁ ହୀନ୍ଦୀ ବୁଝିପାରେ ନା।
ହୁଁ ଉଁ ସେ ଆ ମୁଁ ଜେଜେଙ୍କ ଜେଜେଙ୍କ ଜେଜେ ହେବେ ମାନେ କଣ କଣ କହିବେ?
ସେଇ ଯଉ -ଯୋଉ ଭଳିଆ ହେଲେ ଗୋଟେ ହେବେ ଆଉ ଆଚ୍ଛା ଆପଣ କଣ ପଢନ୍ତି, ଏବେ କଣ କରୁଛନ୍ତି ମାନେ ପଢୁଛନ୍ତି?
ସେଲୋଜି ଅନର୍ସ ରେ ସରିଲା ଗ୍ରାଜୁଏସନ୍।
ସୋସି ଓଲୋଜି ତାହେଲେ ଆପଣ ସମାଜ ପରିବେଶ ଭିତରେ ବୋହୁତୁ ଅଧିକ କିଛି ଜ୍ଞାନ ନାଇଁ?
ହଁ-ଉଁ-ଉ- ହଁ ସେଇଭଳିଆ ଆଉ‌।
ଆଚ୍ଛା ଆଉ ଶୋଷୀ ରୋଜି ର ଅର୍ଥ କଣ କି?
ହୁଁ -ହୁଁ।
ଆମର ସୋସାଇଟି ବା ସମା-ଆ-ଆ ହଁ ଏଇଟା ତ ଏଇ ସବୁ ତ ନାଇଁ।
ହୁଁ- ହୁଁ- ହୁଁ। ତମ ଓଡ଼ିଶା ଲୋକ ସୋସିଓଲୋଜି କଥା ଜାଣିଥିଲ ଆଗରୁ?
ଜାଣିଥିଲି ହେଲେ ଆମ କଲେଜରେ ସେଟା ସବଜେକ୍ଟ ତ ନଥିଲା ନହେଲେ ନେଇଥାନ୍ତି।
ସୋସିୟୋଲୋଜି ପ୍ରାୟ ଜାଗାରେ ନଥାଏ। ସେଦିନ ସିନା ପଢ଼ିଥିଲେ ହେଇଥାନ୍ତା। ପାଠ ତ ପଢ଼ା ହେଇ ନଥିବ ଟେନ୍ଥରେ ବୁଲା ଚାଲିଥିବ, ମାର୍କ କେମିତି ରହିବ ନା?
ନାଇଁ ନାଇଁ ଟେନ୍ଥରେ ତ ସବୁ ପଢ଼ା ପଢ଼ିଛି। ଜୋଗ୍ରାଫିରେ ପଢ଼ିଛି ସୋସିଓଲୋଜି
ଜୋଗ୍ରାଫିରେ ସୋସିଓଲୋଜି ପଢ଼ିଥିଲ। କୋଉ କୋଉ ବହିରେ ଲେଖା ହେଇଥିଲା ସୋସିଓଲୋଜି କଥା?
ସେ ଲେଖା ହେଇଥିଲା ମୋ କତି ରେ ଗୋଟେ ଅଲଗା ବହି ଅଛି ସେଟା ସ୍କୁଲରେ ମିଳେ ନା।
ଅହୋ ହ କେତେ ମାର୍କ ଥିଲା ଟେନ୍ଥରେ?
ମୋର ଟେନ୍ଥରେ ଥିଲା ତିନିଶହ ନାଇନ୍ଥ ଥ୍ରୀ।
ଅଇଦର ଓଡ଼ିଆ କୁହ ନହେଲେ ହିନ୍ଦୀ କୁହ। ମିଶେଇକି କୁହନି। ହୁଁ ହୁଁ।
ୱିଦାଉଟ୍ ଟ୍ୟୁସନ୍।
ହୁଁ ହୁଁ।
ଆଚ୍ଛା ଆପଣଙ୍କର ଯେତେ ଥିଲା, ବେଳେ ସେ ପାଶହ ହେଇ ଆ ଲବେ।
ତା ଦେହରୁ ପାଂଶ ନଅ। ପାଶହ ଲବେ କଣ ହ ପଢ଼ିଛି ମାସ୍କ୍ ବୋଧେ ଘରେ ଥୁଆ ହେଇଛି ନା ରଖିଦେବି?
ଆଉ ମୋ ଠାରୁ ଆପଣଙ୍କର କେତେ ମାର୍କ ହେଲାଣି ଅଧିକ କହିଲେ ଶହେ ସାତ ଷୋଳ ତିନ୍ ଶ ଶହେ ଷୋହଳ ମାର୍କ ମୋ ଠାରୁ ଅଧିକ।
ଦେଖ କାହାକୁ କ ମାର୍କସ୍ ବାଇଜ୍ ଆମେ ଲାଇକ୍ କଣ କଁ କୁହନ୍ତି ସେଟା ମନ ପଡୁନି, ହଁ ସେଇ ଯାହା ବି ସେଇଟା। ତମେ ମୋଠୁ ସାନ ତ ତମର ନଲେଜ ଲେବୁଲ୍ ଅଲଗା ମୋ ର ନଲେଜ ଲେବୁଲ ଅଲଗା। ତମକୁ ତମ ତମ ପାଠ ପଢ଼ିଆ ୱେ ଅଲଗା ସବୁ କିଛି ଅଲଗା ନା ହୁଁ।
ଆଚ୍ଛା ଆପଣ ମତେ କିଛି ଜିକେ କୋସ୍ଚିନ୍ ପଚାରୁନାହାନ୍ତି ଦେଖି ଆ ମୁଁ କହିପାରୁଛି କି ନାଇଁ ମୋର ଟିକେ ଚେକ୍ ବି ହେଇଯିବ।
କଣ କଣ?
କିଛି ସାଧାରଣ ଜ୍ଞାନ ଉପରେ ମତେ କିଛି କୋଶ୍ଚିନ୍ ପଚାରନ୍ତୁ ଆପଣ?
ନା ମତେ ପାଠ ବିଷୟରେ କହିଆକୁ ବିଲକୁଲ ଇଚ୍ଛା ନାହିଁ। ତମେ ପାଠକୁ ଛାଡ଼ି ଆଉ କିଛି କୁହ ମୁଁ ପଢ଼େଇ ପଢ଼େଇ ପାଗଳ ହେଇଗଲିଣି।
କଣ ପଢ଼ାନ୍ତି ବୋଧେ?
ହୁଁ ନା ସେମିତି ଏତେ ନାହିଁ ଏମତି ଛୁଆ ମାନଙ୍କୁ ଏଇଠି ଘରେ।
ଆରେ ବୁଝନ୍ତୁ ବୁଝନ୍ତୁ ଆପଣ ମୁଁ କଁ କହିବାକୁ ଚାହୁଛନ୍ତି ଆପଣଙ୍କୁ ମୁଁ କହୁଛି ଯେ ଆପଣ ଏ ମାନେ ଏଇ ବିଷୟରେ ଆମେ ଆଲୋଚନା କଲେ ଭଲ ବୁଝିଲେ।
ମତେ ତମେ ଏବେ ଭଲ ଖରାପ କୋଉଟା ବୁଝେଇବ?
ନାଇଁ ନାଇଁ ଆପଣ ଆ ଆ ମାପ ଆମେ ଆମେ ଯଦି କିଛି ନିର୍ଦ୍ଧିଷ୍ଟ ବିଷୟ ଉପରେ କଥା ହବା ଆମର ତାହେଲେ ଭଲ ଆମର ନିଜର ସ୍କିଲ୍ ବଢ଼ିବ, ଆମର ଜ୍ଞାନ ବଢ଼ିବ।
ରଥ ଯାତ୍ରା କୁ ଆସୁଛ କି ନାଇଁ?
ନାଇଁ।
ହୁଁ ହୁଁ। ତମର ସେଠି ବଲଦେବ ଜୀଉ ମନ୍ଦିର ଠୁ କେତେ ବାଟ ତମ ଘର?
ବତିଶି କିଲୋମିଟର।
ହୁଁ ହଁ ମତେ କେନ୍ଦ୍ରାପଡାରେ ଖାଲି ସେ ଦଳଦେବୀ ଜିଉ ମନ୍ଦିର କଥା ହିଁ ଜଣାଅଛି।
ଆଛା କେଦ୍ରାପଡାର ରସଗୋଲା ଭଲ ଲାଗେନି ଆପଣଙ୍କୁ?
ହଁ ଭଲ ଲାଗେ ବଟ ମୁଁ ମିଠା ଏତେ ଖାଏନି।
କେ କେନ୍ଦ୍ରାପଡାରେ କଣ ପ୍ରସିଦ୍ଧ ଖାଦ୍ୟ କହିପାରିବେ?
ଏଇ ରସାବଳୀ ବୋଧେ।
ଆଛା ରସା ବଳି ମୁଁ ଆପଣଙ୍କୁ ଜାଣିି ଶୁଣି ଭୁଲ୍ କହିଲି ଆପଣ କେମିତି ବୁଝି ପାରିଲେ।
ବୁଝିପାଇଲିିନି କଣ ହଁ ହଁ। ମାନେ କଣ ଭାବୁଚ ତମେ? ଆଜିକାଲି ଛୁଆ ସାନ ବଡ କିଛି ଜାଣି ପାରୁନାହାନ୍ତି।
ନାଇଁ ନାଇଁ ମୁଁ ଜାଣିପାରୁଛି ଆପଣ ଜଣେ ମଣିଷ ମୁଁ ବି ଜଣେ ମଣିଷ।
କିଏ କହିଲା ମଣିଷ ବି ନ ହେଇପାରେ।
ସେ ଆପଣ ବୋଧେ ରୋବୋଟ ନାଇଁ।
କିଛି ବି ହେଇପାରେ।
ନାଁ ଆପଣଙ୍କ କଥାବାର୍ତ୍ତାରୁ ସେଇଆ ଲାଗୁଛି।
ହୋଉ ବଢ଼ିଆ। ଆଉ କଣ କରୁଚୁ ଏବେ?
କଣ ପରିବା ବସିଛି ଆଉ।
କୋହୁଚି ଶୁଣ ଏବେ ଆମେ ନେଷ୍ଟେ କଲ୍ ରେ କଥା ହବା ଓକେ।
ହୋଉ ହୋଉ। ମଞ୍ଜି ଆଇଲା କୋଉଠୁ?
ଆଁ ହଁ।
ସାଡୁକୁ ଗଲେଣି।